ଉଠୁନି।
ହାଲୋ।
ହାଲୋ।
ହୁଁ।
କଣ କରୁଛ?
କଣ କରିବି ଏବେ ଏଇ ଧୂପ ଦେଇକି ଝିଅକୁ ଟିକେ ପାଠ ପଢଉଥିଲି ତାପରେ ଅଟା ଟା ଦଳିକି ଦଳୁଥିଲି ଅଟଟା ତୁମେ ଫୋନ୍ କଲ ଆସିଲି ଆଉ।
ଗ୍ୟାସଟା ବନ୍ଦ କରିଦେ ଆ। କଣ ରୁଟି ଆଉ କଣ?
ତାମାନେ ରୁଟି ଛ ହୋ ଆମ ବାପା ଏଟି ଯାଇଥିଲେ ତ ହାଟକୁ ଛତୁ ଆଣିଚନ୍ତି ରୁଟି ଛତୁ ତରକାରୀ ହବ ଆଉ।
ହଁ। ବଢିଆ ଟେଷ୍ଟ ଆଉ ଖାଇବ ଶାନ୍ତିରେ ଆଜି ଆ ଶାନ୍ତିରେ ଶୋଇବ ଆ।
ନା ମ ଶାନ୍ତିରେ ଶୋଇବୁ ଯୋଉ ଗରମ ହଉଛି ଶାନ୍ତିରେ ସବୁ ଶୋଇବେ କାଳେ। କାଲି ଟିକେ ଥଣ୍ଡା ଲାଗୁଥିଲା ଭଲ ଲାଗୁଥିଲା ଆଜି ଫେରେ ଯୋଉ ଗରମକୁ ସେଇ ଗରମ ଆଜି।
ଉଁ ହୁଁ।
ଖରା ଦିନିଆ ନ ଗଲେ ମଣିଷ ଜୀବନରେ ଶାନ୍ତି କିଛି ନାହିଁ।
ଖରା ଦିନ ତ ଖରା ହବ ଗରମ ହବ ସବୁ ହବ। ତାରି ସିଜିନ୍ ସେଇୟା।
ହଁ।
ଯାଉ। ଗରମ ରୁ ପା ବେକ ଫେକ ସବୁ ଘାଆ ହେଇ ସାରିଲାଣି।
ଲୋକ ଗୁରା କେହି ଘରେ ରହୁନାହାନ୍ତି ସବୁ ଖାଲି ପଦାରେ ବୁଲୁଚନ୍ତି। ଆଉ ତମର ଆଜି କଣ ରୋଷେଇ?
ଆମର ଆଜି ଅରୁଆ ବା ଯଉ ଅରୁଆ ଭାତ ଟମାଟୋ ଚଟଣି
ଆଜି କଣ କି?
ଆଜି ମଙ୍ଗଳବାରେ ରୁଟି କିଏ ଡେଲି ଚୋବେଇବ। ସେଥିପାଇଁ ଆଜି
କଣ ଖାଲି ଅରୁଆ ଭାତ ଟମାଟୋ ଚଟଣି?
ହଁ ସେଇଥିରେ ସବୁ ବସନ୍ତି ଭାତ ପଳେଇବ ସେ ଟମାଟ ଚଟଣି ସେନ୍ତି ବାଗା ହେଇଚି ନା।
ଓହୋ। ଆଉ କେମିତି କରିଚ ଟିକେ ମତେ ଦେଖା କହିଲ ମୁଁ ଟିକିଏ କରିବି ଦେଖିଆ।
ଟମାଟ ଚଟଣି ନା? ହଁ କହୁଚି ଫାଷ୍ଟ ତେଲରେ ପଡିବ। ତେଲ ପଡିଲା ପରେ ତାପରେ ଜିରା ପଡିବ ଜିରା ନହେଲେ ସୋରିଷ। ତାପରେ ଭେସୁଙ୍ଗା ପତ୍ର ପଡିବ ପନ୍ଦର କୋଡିଏ ଟା ଭେସୁଙ୍ଗା ପତ୍ର। ତାପରେ ଗୋ ଟା କଞ୍ଚା ଲଙ୍କା ତିନି ଚାରିଟା, ତାପରେ ପିଆଜ ପଡ଼ିବ। ପିଆଜ ବେଶୀ ପଡିବ। ପିଆଜ ଟିକେ ବେଶି ପିଡିଲେ ତାପରେ ଟିକେ ଅଦା ରସୁଣ ଛେଚା ସେଇଟା ହେଇ ସାରିଲା ପରେ ତାପରେ ଟମାଟୋ କାଟିଥିବ ଚାରି ପାଞ୍ଚଟା ତାକୁ ପକେଇଦବ। ତାକୁ ପକେଇଦଲା ପରେ ସେଥିରେ ବେଶୀ ଧଣିଆ ପାଉଡର ଟା ବେଶୀ ପଡିବ। ଲଙ୍କାଗୁଣ୍ଡ ଆଉ, ଚିକେନ ମସଲା। କରି ପାଉଡ଼ର, ସବୁ ମସଲା ପଡ଼ିବ, କିନ୍ତୁ ଧଣିଆ ମସଲା ଟା ବେଶୀ ପଡ଼ିଲେ ଟିକେ ଟେଷ୍ଟ ଆସିବ।
ଅହ।
ଣିଆ ପାଉ ତାପରେ ଟମାଟୋ ହେଇ ସା ହେଇ ଆସିଲା ବେଳକୁ ବାଇଗଣକୁ ଚେକା ଚେକା କରି କାଟିଥିବ। ସେ ବାଇଗଣକୁ ତା ଉପରେ ପକେଇ ଦବ ସିଏ ପୁରା ଟମାଟର ଚଟଣିଟା ଟିକେ ବହଳିଆ ହେଇଯିବ ତାପରେ ଲାଷ୍ଟଅଳୁ ଧଣିଆ ପତ୍ର ପକେଇଦବ ଭାତ ସେଇଆ ଲଗେଇ ଖାଇଦବ ଆଉ ତରକାରୀ ପତ୍ର କିଛି ଆଉ ଦରକାର ନାହିଁ।
ଓହୋ ଟମାଟୋ ଚଟଣି ରେ ବାଇଗଣ ବି ପଡିବ?
ସେଟା ଲାଷ୍ଟ ଅଳୁକୁ ପଡେ ତିନି ଚାରି ପିସ୍‌। ଗୋଲ ଗୋଲ କରି କଟା ହେଇକି ସିଏ ଲାଷ୍ଟ ବଳୁକୁ ପଡ଼ିଲେ ସେ ସେଥିରେ ଟେଷ୍ଟ ହେଇଯିବ ବେଶୀ।
କରିବା ଆଉ।
ସେଟା ହଉଚି ଏ ଯୋଉ ବାବା ଅରୁଆ ଚାଉଳରେ ସେଇ ଚଟଣିୀ ଟା ଖାଇଲେ ପୁରା ଝା ଭଲ ଲାଗିବ।
ଓହୋ ବାବା ଅରୁଆ ଚାଉଳ ତମେ କିଣା ଚାଉଳ ଖାଉଚ କି?
ଆମର ସେଇ ଚାଉଳ ଖାଉଚୁ ବାରରେ ଏଥର। ରୁଟି କିଏ ଚୋବେଇବ ଏ ଯୋଉ ଗୋରୁ ଗାଈ ଭଳିଆ। ନା ସେରା ଆ ତଣ୍ଟି ହଳ ହଳ ହଉଚି କିଏ ଝାଡା ହଉଚି କିଏ ବାନ୍ତି ହଉଚି ସେରା ଖାଇଲା ବଳୁ।
ଓହୋ।
ବାବା ଚାଉଳ ଆଉ ଦଶ କିଲୋ ଆଣିଥିଲେ ଆମେ ସେଇଟାକୁ ଆମେ ମନ ଯେତେବେଳେ ହେଲେ ଖାଇ ଦଉଚୁ ଟିକେ ଟିକେ ଆଉ
ଓହୋ।
ପବନ ଫବନ ଦଉଚି ନା ସିଆଡେ ନା ନାଇଁ?
ପବନ ହଁ ଟିକେ ଟିକେ ଦଉଚି ଏବେ। ବେଶ ବେଶୀ ଦଉନି ହେଲେ ବି ଗରମ ହଉଚି ମୋର ଘମିର ମୋର ଘମିର ବାହାରେନି ଏ ବର୍ଷ ଘମିର ବାହାରି ପଡିଚି ଯେ ଚାରି ପାଞ୍ଚଟା ମୋତେ ଫେରେ ବେଶୀ ମାନେ ଇଏ ନାଗୁଚି। ବେଶୀ ବାହାରିନି ଅଳ୍ପ ବାହାରିଚି। କିନ୍ତୁ ସେତିକିରେ ତ ମାନେ ଖାଲିତ କେଞ୍ଚିପୋଡି ହଉଚି ଯେମତିକି କେଞ୍ଚି ଦଉଚି ନା କଣ ଯୋଉ ଛୁଞ୍ଚିର ଯେମିତି ଯେମତି ସେମିତି ନାଗୁଚି ଖାଲି। ଅତି ମାନେ ଘମିର ହେଲା ମାନେ ଭାରି ମାନେ ସେରା ବେଶୀ ମାନେ ହିଁ ବେଶୀ ଲୋକମାନଙ୍କୁ ବେଶୀ ଗରମ ହୁଏ।
ନା ଆମର ଦିଟା ଫ୍ୟାନ ଲାଗିଚି ଗୋଟେ ଗୋଟେ ଫ୍ୟାନ ଷ୍ଟାଣ୍ଡ ଫ୍ୟାନ ଲାଗିଚି ତାପରେ ବି ଯଉ ବାମ୍ଫ ବାହାରୁଛି ହିସାବ ବାହାର ଗରମ ଯେ ଗରମ ଦିନ ଗରମ ହବ ତାକୁ କଣ ଆଉ
କିଛି ନା ଆଉ କଣ କରିବା ଗରମ ତ ହବ ହ ସେଟା ବି ଗୋଟେ କ ତା ନୁହେଁକି ତାପରେ ଆମ ଗାଁ ଟାରେ ଆଗରୁ ଆମର ବି ସେମିତି ଦିଟା ଷ୍ଟାଣ୍ଡ ଫ୍ୟାନ ଉପର ଫ୍ୟାନ ଚାଲିଚି ତାପରେ କଣ କହିଲ ଏଇ ଗାଁ ଟା ଯୋଉ ଏସି ଲଗେଇଛନ୍ତି ନା ତାପରେ ଏଇଟା ଛୋ ଛୋଟ ଗାଁଟାକୁ ଆଁ ଟ୍ରାନ୍ସମିଟର୍ ଏବେ ଛୋଟ ଟା ଆଉ ସେଟାରେ ଏସିି ଲାଗି ଯାଇଚି ପାଞ୍ଚ ଛଅଟା। ସେ ଏସି ଲାଗିଗଲା ଯୋଉ ଫ୍ୟାନ ଯୋଉ ମାନେ ଆଗୁରୁ ପୁରା ଘାଇଁଘାଇଁ ଉଡେଇ ନବ ସେମିତି ବୁଲୁଥିଲା ଏବେ ଫ୍ୟାନ୍ ଏମିତି ବୁଲୁଚି ଯେ ତାର ଜୀବନ ନାହିଁ।
ଏସିି ସବୁ ଟାଣିଦଉଛି ଆଉ।
ଏସିି ଟାଣି ଦଉଛି ମାନେ ସେ ଦିନରେ ଯେମିତି ଯାହା କରିକି ଆଡଜଷ୍ଟ କରିକି ଶୋଇପଡିବୁ ରାତିରେ କିନ୍ତୁ ଯୋଉ ଲଗେଇ ଦଉଛନ୍ତି ଯୋଉ ମାନେ ପୁରା କମିଯାଉଚି ଭୋଲ୍ଟେଜ ପୁରା କମିଯାଉଚି। ଯୋଉ କଷ୍ଟରେ ଆଗେ ବାରଟା ସାରି ଖାଲି ଛାଟି ପିଟି ହବୁ ବହେ ତା ବାରଟା ପରେ ଯାଇକି ଥଣ୍ଡା ଲାଗିବ କବାଟ ଝରକା ମେଲା କ କରିକି ବି ତଥାପି ମାନେ ଗରମ ନାଗୁଚି ବାରଟା ପର୍ଯ୍ୟନ୍ତ ଛଟପଟ ହବୁ ଆଗେ ବାରଟା ପରେ ଟିକେ ଥଣ୍ଡା ଲାଗୁଚି ଶୋଉଚୁ।
ଆଉ ତମେ କଣ ଆଜି, ଛତୁ, ନା, ପନିର, କଣ, ତରକାରୀ କହିଲ ତ?
ଛତୁ ଛତୁ।
ଓହ ମଶରୁମ ମଶରୁମ
ହଁ ହ।
ତାଙ୍କ ଛତୁ।
ହଁ। ଆମ ବାପା ବି ଯାଇଥିଲେ ହାଟକୁ ତ ସଉଦା ଆଣିଲେ ତା ସହିତ ପରିବା ଆଣିଲେ। ଆଉ ଛତୁ ଟିକେ ନେଇଆସିଲେ ଆଜି ତାପରେ ମଙ୍ଗଳବାର ଆଉ କଣ ଖାଇବୁ କିଛି ତ ଖାଇବୁନି। ତାରେ ଛତୁଟା ବି ବହୁତ ଦିନ ହେଲା ଖିଆ ହେଇନି ଆଜି ଟିକେ ଖାଇଦେବେ ଆଉ।
ଆଜି କଣ, ସୋରିଷ, ମସଲା, ନା ନା, ଅଦା, ରସୁଣ? ଛତୁ ତରକାରୀରେ
ସେ ଆମର ଅଦା, ରସୁଣ, ହଉଛି ପଡିବ ତା ସହିତ ମିଶିବ ବି ଟିକେ, ସୋରିଷ, ବି ଟିକେ ମିସିତିରି ଟି କେ ସ୍ଲାଇଟ ଅଳପଟିକେ ମିଶିବ ଆଉ କିନ୍ତୁ ଅଲଗା ଅଲଗା ମସଲା ନୁଁହଁ ଏକା ମସଲା କିନ୍ତୁ ସବୁ ଯାକ ମିଶିଯିବ ଆଉ।
ହୁଁ ହୁଁ।
ଏଇଆ। ଅ ହଉ ଛୁଆମାନେ ପାଠ ପଢ଼ୁଛନ୍ତି?
ହୁଁ ଛୁଆ ମାନେଏଇନାକେ ଖାଉଛନ୍ତି ଖାଇସାରିକି ପାଠ ପଢିବେ ଯଉ ଗରମତ ହଉଛି ବସି ହଉନି ଯାଉଛ ଜଣେ କହୁଛି ପଢିବିନି ଜଣେ କହୁଛି ପଢିବି ମୁଁ ତାଙ୍କ ନାଁକେ ପଢିବି ଫେରେ। ବେଶୀ ତ ଗରମ ଖାଇଯାଉଛି ଆଉ।
ହୁଁ ଗରମ ତ ହଉଚି ଅବଶ୍ୟ। ଏଇଟା ଆମ ଝିଅ ଏଇନା ପଢୁଥିଲା। ଆଉ ତା ଯେତା ତା ମାଆ ଡାକିଦଲେ ଯେମିତି ପଳେଇ ଆସିଲା ତାଙ୍କର ଏଇନାକେ ଆ ସେ ଆମ ସାନ ମାଙ୍କର ଏଇିନା ତାଙ୍କର ଚା ଫା ଖାଇବେ ତ ଆ ସେ ଟିକେ ଡାକିଦେଲେ ଯେମିତି ସାଙ୍ଗେ ସାଙ୍ଗେ ଧାଇଁକି ପଳେଇ ଆସିଲା। ଏ ଫେରେ ଖାଇକି ଯାଇସାରିଲେ ଯାହା ଟିକେ ପଢିବ। ନହେଲେ ନାଇଁ ପଢୁଥିଲା ଅବସ୍ଥାରେ ଯଦି ତ ଥରେ ଉଠିକି ପଳେଇ ଆସିଲା ଆଉ ପଢ଼ିବନି। ବ
ଆଉ ବାଡିରେ ଆଉ ଆମ୍ବ ଅଛି ନା ଗଛରେ ଅଛି ନା ନା ନାଁଇ। ଗଛ ସବୁ ଗଲାଣି ଅଛି ନା ଗଛ ପଛ।
ଅଛି ଅଛି ଆମ୍ବ ଆସୁନ ନେଇକି ଯିବ ଦିଟା।
ସେ ଆମ୍ବ ମି ମିଠା ନା।
ନା ନା ମିଠା ଆମ୍ବ ନା। ନା ନା ମିଠା ପୋକ ଆମ୍ବ ଅଛି ସେ ଗଛ ଅଲଗା। ସେ ଗଛ ଅଲଗା ମାନେ ଗୋଟେ ଗୋଟେ ଗୋଟେ ଗଛ ଅଛି। ସେଟା କଞ୍ଚା ଥିଲାବେଳେ କିଛି ମାନେ ପୋକ ନାହିଁ କିନ୍ତୁ ପାଚିଗଲା ମାନେ ପୁରା ପୋକୁରା।
ଆ
କିତେ ଆଉ ଅଛି ଏଠି ତ ବହୁତ ପ୍ରକାର ଆମ୍ବ ଅଛି ନା। ତ ଆମ୍ବର ନା ସବୁ ଜାଣିଛ ନା ବେଲେଇ ଆମ୍ବ, ଆଳୁ, ଆମ୍ବ। ହବ ଆଉ ଗୋଟେ କିଏ ହବ।
ବଠ ଗା କଥାଛି ଗୋଟେ କ ହୁଁ। ହଉ ଦେଖା।
ଆସିବ ରଜକୁ ଆସିବ ଆଁ।
ସେଇଟା କଣ ଏଟା କି ଆମ୍ବ? କହିଲି ସେଇଟା
କିରାସି କିରାସିିନ ହେବ ସେଟା ହଉଛି ପା ଚିଲେ ନା ଯୋଉ କଞ୍ଚା ଥିଲା ବେଳେ ସେ ଆମ୍ବ ଟା ଯଦି ତମେ କା ଟିକି ଖାଇବ ମାନେ କିରାସିନି ସ୍ମେଲ ଟା ଯେମିତି ଆସେନି। ଏଇ ଆମ୍ବ ଟା ସେମତି ସେ ମାନେ ପୁରା ଇଏ ସେଇ ସ୍ମେଲ ଟା ଆସିବନି। କିନ୍ତୁ କିଛି କିରାସିନି ସ୍ମେଲ ଭଳିଆ ଲାଗିବ ଯେମିତି କିରାସିନି ଏଥିରେ ମିଶିଛି ନା କଣ। କିନ୍ତୁ ପାଚିଗଲେ ପୁରା ଆମ୍ପଟା ପାଚି ଗଲେ ଯେମିତି ବେଲ ବାସ୍ନା ଦିଏନି। ପାଚିଲା ବେଲ ଯେମିତି ବାସେ ଏଇ ଆମ୍ବରା ଠିକ ସେମିତି ବସିବ ସେଥିପାଇଁ କ କଞ୍ଚା ବେଳେ ତାକୁ କୁହନ୍ତି ବେଲେ କିରାସିିନି ଆମ୍ବ ପାଚି ସାଇଲା ପରେ କୁହନ୍ତି ବେଲେଇ ଆମ୍ବ।
ହୁ
ଆଉ ଗୋଟେ ମହୁ ଆମ୍ବ ଅଛି ମାନେ ମହୁ ଭଳିଆ ପୁରା ମିଠା ସେ ଆମ୍ବ ଟା।
ଅ ନା ଆମ ଆଡେ ତ ଆମ୍ବ ଗଛ ନା ମୁଁ କେମିତି ଜାଣିବି। ଜାଣିବୁ କି କେତେ ପ୍ରକାରର ଆମ୍ବ ଗଛ ଅଛି।
ହଁ ଆମ ବାଡିରେ ତ ଆମ୍ବ ଗଛ ଅଛି ଆଉ।
ହୁଁ କେତେଟା ଆମ୍ବ ଅଛି।
ହଉ ଆମର ଏଇଟା ଅଛି ତ ଆମ ବାଡିରେ। ଏଇଠି ଆମେ ଯୋଉଠୁ ରହୁଛୁ ଏବେ ସେଇଠି ଅଛି ତଥାପି ସାତ ଆଠଟା ଆମ୍ବ ଗଛ। ଆମ ସେପଟ ବାଡ଼ିରେ ଅଛି ଦି ଦି ତିନିଟା ଆମ୍ବ ଗଛ।
ହୁଁ ହୁଁ।
କିନ୍ତୁ ସମସ୍ତଙ୍କ ବାଡିରେ ପ୍ରାୟ ଗୋଟେ ଗୋଟେ ଆମ୍ବ ଗଛ ଅଛି। ଆମ୍ବ ଗଛ, ପଣସ ଗଛ, ନଡିଆ ଗଛ, ଗୁଆ ଗଛ ସବୁ ଗଛ।
ହଉ ମୁଁ ଯାଉଛି ଛୁଆଙ୍କୁ ପାଠ ପଢେଇମି ମୁଁ ପରେ କେତେ କଥା
ହଉ ତାହେଲେ ହଉ ହଉ।